ହଁ କଂ କ।
ହଁ ଏଇ ବସିଥିଲୁ ଆଉ କଣ। ହଁ ତମେ କଣ କରୁଛ ଆଉ ରୋଷେଇ ଅଧା ଅଧି। ଗୋଟେ ପାର୍ଟ ସରିଯାଇଛି ଯେ ଆଉ ଗୋଟେ। ପାର୍ଟ ହବ ଆଉ ନା।
ଆଉ ଆଜି କଣ ଆଇଟମ ଅଛି?
ଆଜି ପୋଟଳ ତରକାରୀ। ଭାତ ଡାଲି। ଆଉ ମ। ବାଇଗଣ।
ଏତେ ସାରା।
ତମେ ଆସିଲେ ସିନା। ଆସିଲେ ସିନା ଜାଣିବ ଆଉ। ତମେ ଆସିଲେ ଜାଣିବ ନା ଆଉ ଖାଲି ସେଇଠି ଥକି ବାହା କହିଲେ। କଣ ହବ?
ଆସିବ ଥରେ ହେଲା ଥରେଧ ଆସ। ତ ବୁଲିକି ଯିବ ଦେଖିବ ଆଉ।
ହଉ ଆଉ।
କି ନା ଗାଣ
ନା କାଁଳିଆ ପାଗ କରିଛି। ନା ନା ବର୍ଷା ହଉନି।
ଆମର ଏଠିକି ବର୍ଷା ହେଇକି ଗଲାଣି।
ହଁ ହଁ ନା। ଯେ ଆମର ହେଇନି ସକାଳୁ ଟିକେ କିଏ ଟିକେ ଟିକେ ଟିକେ ହଉଥିଲେ।
ହଁ। ଏବେ ବି ବ ହେଇଯାଇଛି।
ଏବେ ପୁରୁରା ନର୍ମାଲ ପାଗ
ହଁ ହୋ କଣ ଜଳଖିଆ କଲ ଆଛା
ହଁ ମୁଁ ସକାଳେ ରୁଟି ଭଜା ଖାଇଥିଲି ଥିଲି
ହଁ ତମେ ତିଆରି କର ନା ତମ ବଉ
ନା ମଁ ପଟି ବେଲି ଦି ସେ କରିଦିଅନ୍ତି ଆଉ ଯେତେବେଳେ ସିଏ କଣ କାମ ଅଲଗା କାମ କରିଥାନ୍ତତା ତାହେଲେ ମୁଁ କରିଦିବି ଆଉ ଦିଟା ଯାକ
ଉ ତମେ ଦୋଷେଇ ଜାଣିଛ
ହଁ ଜାଣିଛି
ଇାଣି
ସେଟେ କଣ ମା କରନ୍ତି ସେଇଠୁ ଟିକେ ଟିକେ ଦେଖି ଦେଖିକା ହେଇଯାଇଛି ଆଉ ଆଜ୍ଞ
ନଲେ ପନ୍ତା ଆଉ କଣ ହୁଁ
କଣ କହିଲେ
ଉ ଆ ଉ ନହେଲେ ୟୁଟ୍ୟୁବ ଦେଖିକି କରିବାକୁ ପଡିଥାନ୍ତା ତମେ ରୋ ସେଇ ବୋଠ ନ ଶିଖିଲେ ୟୁଟ୍ୟୁବ ଦେଖିକି ଶିଖିବ ହଁ ନା ଆସ ଆସୁନି ବୋଲି ତୁ ୟୁଟ୍ୟୁବ ୟୁଟୁବ ଟା ହେଲ୍ପ କରିଦଉଛି
ହଁ ୟୁଟ୍ୟୁବ ୟୁଟ୍ୟୁବ ରେ ତ ସବୁ ଅଛି ଯାହା ଚାହିଁବ ସେୟଆ କରିପାରିବ ସେ ବା
ମା
ନା ମାଙ୍କୁ ବି ଯୋଉଟା ଯଦି କାହା ମାଆଙ୍କୁ ବି ନ ଆସିବ ସେଟା ୟୁଟ୍ୟୁବ ରେ ମାରଦିନେ ପଳେଇ ଆସୁଛି
ମା ହଁ ହଁ ହ ତମ ଭାରୁଛି ହଁ ନଟ ନୂଆ ନୂଆ ଜିନିଷ ଷ ପକେଇକି କେମିତି ହେଇଛି ଇଜି ମେଥଡ ରେ କରୁଛନ୍ତି ଆଉ
କରନ୍ତି ହଁ ହୁଁ ଆଉ ଆପଣ ସବୁଠୁ ସେଇଟା ଭଲ ବନାନ୍ତି ବ
ମୁଁ ଶୁଣନ୍ତୁ ରୋଷେଇ ତ ଏମିତି କିଛି ଭଲ ସ୍ପେଶଆଲ ନାହିଁ କିନ୍ତୁ ସମସ୍ତେ କୁହନ୍ତି ଯୋଉ ଭଲ ଲାଗେ ବୋଲିକି ନା ସେୟା ଗୋ ନାଇଁ ନାଇଁ ସବୁ ଭଲ। ବନାଏନି ମାନେ ମୁଁ ରୋଷେଇ ବି ବହୁତ ପରେରେ ଶିଖି ହେଲା ହୁଁ ମନେ ସେବିତ ତ୍ର ଜୁ ଭଲ କିଛି ହୁଏନହିଁ କିନ୍ତୁ କୋଉ ଗୋଟେ ଦୁଇଟା ଆଇଟମ ଭଲ ହୁଏ ନା ଆଉ।
ଏମିତି କିଛି ନୁହେଁ ସବୁ ଜିନିଷ ଏଟା ହେଲା ଅଭ୍ୟାସ ଆଉ ଅଭ୍ୟାସ ରହିଲେ ସବୁ ଜିନିଷ ଟା ଭଲ ହେବ ଆଉ।
ନା ଅଭ୍ୟାସ ନାଇଁ ଖାଇବା ଲୋକ ଯଦି ଖୁସିରେ ଖାଇଦେଲେ ସରିଲା ହା ଯେମିତି।
ହୁ ହଁ ମନ ହଁ ମନ
କେବେବେ କେତେ କଷ୍ଟରେ ବନଉଥିବ ନା। ତିଆରି କରୁଥିବ ହୁଁ
ହଁ ହଁ
ହ
ଆଉ ଆପଣଙ୍କର ଗ୍ୟାସ ରେ ବୋଧେ ନା ଗ୍ୟାସ ରେ କରନ୍ତି ରୋଷେଇ।
ହଁ ହୁଁ ହୁଁ ଗ୍ୟାସ ରେ ଗ୍ୟାସ ରେ ତା ଏଠି ତ ଗ୍ୟାସ ମାନେ ସୁବିଧା ଆଉ।
ହଁ ହଁ। ହ ମର ସଠ ଚା
ଗ୍ୟାସ ରେ ଯୋଉ ପ୍ରୋବ୍ଲେମ ଚାଲିଥିଲା ଏବେ କଣ ତମର ପ୍ରୋବ୍ଲେମ ଅଛି ନା ସଲ୍ଭ ହେଲାଣି।
ସେମିତି ତଥାପି ଟିକେ ଟିକେ ଅଛି।
ମିଳୁନ ଥିଲା ପରା ଗ୍ୟାସ ମିଳୁନଥିଲା
ନା ଏବେ ମିଳିଲାଣି। ଏବେ ମିଳିଲାଣି କିନ୍ତୁ ଟିକେ ଅଧିକ ହେଇଯାଇଛି ଆଉ ଆମର ଏମିତି ଚୁଲିରେ କରୁ କାଠ ସବୁବେଳେ ଥାଏ ନା ତ ସେଇଥିପାଇଁ ହଁ ହଁ।
କାଠ ସେଠିକେ ଆସେ ନାଇଁ।
ହଁ ହଁ। ନା ଆମର ଗଛ ପତ୍ର ଇଆଡେ ଭରପୁର ଆମ ବା ଆଡିରେ ହିଁ ମାନେ ଯିବଡିରେ ହିଁ କାଠ। ଗଠପତ୍ର ଅଛି ବାଉଁଶ ଗଡା ହଁ ହଁ।
ହଁ ଆଉ ଘ ଶିବ ଶିବ ନଉଥିବା ଆଉ କଣ? ଆଉ ଭଲ ତ। ଘସି ଫସି ରେ ବି କରି ରୋଷେଇ କରିଦଉଥିବ।
ନା ନା ନା ଘଷ ନୁହେଁ ଘଷିରେ କରନ୍ତି ଆମ ଗାଁ ଟେ କିନ୍ତୁ ଆମର କରୁନୁ ଆଉ ସେଟା ଧୂଆଁ ଅଧିକ ଆସିବ।
ଖବର। ହ ସେତ ଧୂଆଁ ଅଧିକ ଆସ ଭଲ ଭଲ। ଥର ସେଇ କରି ଖାଉଛ ପିଓର ଜିନିଷ ଖାଉଛ ମାନେ ସ୍ୱାସ୍ଥ୍ୟଟା ଭଲ ରହିବ।
ସିଏ ତ ଯାହା ଆଉ ଭଲ ଲାଗେ ବି ସବୁ ଖାଇବା ଟା ଭଲ ଲାଗେ।
ଭଲ ଟେଷ୍ଟ୍ ଲାଗିବ ହଁ ତମ ଗ୍ରାଇଣ୍ଡର ରେ ବାଟିବା ଅପେକ୍ଷା ପଥର ଶିଳ
ଆମ ହଁ ଆମର ତ ଶିଳରେ ବାଟାାଯାଏ ଆଉ ଯୋଉଟା ଆଉ ହଁ ପିଠା ପାଇଁ ଯୋଉ ପିଠ ଉଟା ସେଇଟା ଅଧିକାଂଶ ସେ ଟାଇମ୍ରେ ଗ୍ରାଇଣ୍ଡରରେ ବ୍ୟବହାର କରୁ।
ବେଶୀ ହଁ ହଁ ମସଲା ଫସଲା ମସଲା ମାଂସ ପୋଷଳ ଆଉ। ପଡି ପଡି ଚୁରୁଥିବ ଶିଳରେ ନାଇଁ ହଁ
ସାରେଟା ଅଲଗା ଗୋଟେ ସ୍ଵାଦ ଆସେ ଆଉ
ହଁ ଆଉ ତମର ପାଠ ପଢା
ହଁ ପାଠ ପଢା ଚାଲିଥିଲା ଏଇ ପା ପଢୁଥିଲି ଏଇ
ଖୋଲ, ଖୋଲିଲାଣି ସ୍କୁଲ ମାନେ ସବୁ କଲେଜ୍ ମାନେ ଖୋଲିଲାଣି
ହଁ ଖୋଲିଲେଣି ଆମର ଏ ପରୀକ୍ଷା ହବ ବି ଖର
ଓହୋ ହୋ ହୋ କଣ ସବୁ, ସେଠି ପାଠ ପଢା ସିଷ୍ଟମ ମାନେ ସବୁ କଣ କିଛି ଚେଞ୍ଜ୍ ଚାଞ୍ଜ୍ ହେଇଛି । ଜ କି
ନା ନା ସବୁ ଅଛି, ସେ ଆଗରୁ ଯେମିତି ଥିଲା ସେମତି ଏବେ ତ ଯୋଉମାନେ ପଢୁଛନ୍ତି, ପଞ୍ଚମ ଷଷ୍ଠ ଯୋଉମାନେ ସ୍କୁଲ ରେ ପଡୁଛନ୍ତି ସେମାନଙ୍କର ଚେଞ୍ଜ ହେଇଛି। ଯୋମାନଙ୍କର ଆଗରୁ ଯୋଉ ବହି ବହି ଯୋଉ ଥିଲା ସେଗୁଡା ସବୁ ଚେଞ୍ଜ ହେଇଯାଇଛି ଜି । ଆଉ ଏବେ ଅଧିକ ଆଗ ଏମିତି ଦିଟା ପରୀକ୍ଷା ହୁଏ, ଏବେ ଚାରି ପାଞ୍ଚଟା ଗୋଟେ ବର୍ଷରେ ଚାରି ପାଞ୍ଚଟା ପରୀକ୍ଷା ହଉଛି
ଓଉ ଆଗେ କଣ ଯଶ ବାର୍ଷିକ ଆଉ ବାର୍ଷିକ ।
ହଁ ଆଗରୁ ହଉଥିଲା ସେମିତି ଆଉ ଏବେ ଆମର ଯେମତି କଲେଜ ମାନଙ୍କର ଇଣ୍ଟରନାଲ ପରୀକ୍ଷା
ହଁ ହଁ।
ଙ୍କରିବ।
ହୁଁ ହୁଁ।
ଆସିବ।
ଓ ଏବେ ମାନେ ଏମତି ସିଷ୍ଟମ ହେଇଛି କି। ଏଟ ସବ ଏ ଯୋଇ ଜିନିଷା ପ୍ରତକ ସ୍କୁଲ ରେ ଲାଗୁ ହଉଛି ନା କେବଳ ଗମେଣ୍ଡ ସ୍କୁଲରେ
ହଁ ଆଉ ଆଗରୁ ତରିକ ଯୋ ମାନେ ସେଗୁଡାରେ ତ ସେମତି ହଁ ସେଟା ଅଛି ଏବେ ଗଭର୍ମେଣ୍ଟରେ ଲାଗୁ ହେଲାଣି ଆଗ ହଁ ହଁ ଏବେ ଗମେଣ୍ଟ ର ଲାଗୁ ହେଲାଣି ଆଉ।
ହଁ ଇଣ୍ଟରନାଲ ଏକ୍ଜାମ ହିସାବରେ ନହେଲେ ୟୁନିଟ୍ ଟେଷ୍ଟ ହିସାବରେ ହଉଥିବ ଆଉ। ୟୁନିଟ ଟେଷ୍ଟ ଦି ତିନିଟା ୟୁନିଟ୍ ପଢେଇକି ଗୋଟେ ଏକ୍ଜାମ କରୁଥେ
ହଁ ହଁ ହଁ।
ହୁଁଉ। ଭଲ ଅଛ। ପଡିିଲେ ଛୁଆଙ୍କର ଉନ୍ନତି ହବ ଆଉ। ତମ କଲେଜରେ ଆଉ କଣ କଣ ଫେସିଲିଟୀ ଅଛି ହୁଁ।
କଲେଜ ରେ। ସେମିତି। ବ ଆମ ଘରଠୁ ପାଖାପାଖି ଖି। ଅ ତିନି କିଲୋମିଟର ହବ ତ ସାଇକେଲରେ ଯିବା ଆସିବା କରୁ ଆଉ।
ହଁ।
ହଁ ଆମର ଅଛି ଆର୍ଟସ୍ ହଁ ଆର୍ଟସ୍ ସାଇନ୍ସ। କମର୍ସ ଭ କିସ୍ନାଲ। ମୋଡା।
ହ ହୋ।
ହୁଁ।
ଆଉ ହଉ ଆପଣଙ୍କର ପିଲାମାନେ କଣ କରୁଛନ୍ତି?
ପିଲା ମାନେ ବଡ ବଡ ହେଲେଣି ଦି ଜଣ ଯାକ ଦି ଜଣ ଯାକ ସ୍କୁଲ ଯାଇଛନ୍ତି ଜଣେ ଅଷ୍ଟମରେ ପଢୁଛି ପିଲାମାନେ ସବୁ ସ୍କୁଲ୍ ଯାଇଛନ୍ତି।
ଆଚ୍ଛା।
ସ୍କୁଲ ଯାଇଛନ୍ତି ବଡ ହେଇ ଗଲେଣି ଜଣେ ଅଷ୍ଟମରେ ପଢୁଛି। ଚି। ହୁଁ ଜଣଙ୍କର ଆଜି ଖୋଲିଲା ଆଉ ଜଣଙ୍କର ଆଗରୁ ଖୋଲିଥିଲା। ଜଣଙ୍କର ଅଠର ରୁ ଖୋଲିଥିଲା। ଆଉ ଜଣକ ଆଜି ଖୋଲିଲା।
ଓଃ ହୋ।
ୱାର୍କ ପାଇଁ ବାଡା ବାଡି ହେଇକି ପିଟା ପିଟି ହେଇକି
ତାହା ମାନେ କୋଉ କ୍ଲାସ ପଢୁଛି? ତମ କୋଉ ଶ୍ରେଣୀ ପଢୁଛି।
ଆଉ ଜଣେ ତୃତୀୟରେ। ହଁ ବଡ ହେଇଗଲେଣି? ହଁ ଝିଅ ବଡ ପୁଅ ସାନ ଆଉ
ହଁ ହଁ ତା ନଁ କଣ ଦେଇଛନ୍ତି?
ଅମ୍ରିତା, ଆଦିତ୍ୟ, ଅମ୍ରିତା, ଆଦିତ୍ୟ।
ଆରେ ବା!
ସବୁ ଏଇ ଲେଟର ରେ ଦିଆ ହୋଇଛି ବାଛିିକି ନାଁ ଦିଆହେଇଛି ତାଙ୍କର ଜେଜେମା, ଜେଜେବାବା ଦେଇଛନ୍ତି ତାଙ୍କ ମାମୁଁ ଘର ଲୋକ ଦେଇଛନ୍ତି ଆଉ
ଆଚ୍ଛା ଆଚ୍ଛା ହୁଁ। ଆଡେ ଭଲ ଭଲ ଜାଗା ଅଛି ନା ବୁଲିଆକୁ। ହଁ ଆମ ରୋଷେଇ ସରିଲାଣି।
ବୁଲିବା ପାଇଁ ହୁଁ ଜାଗା ବହୁତ ଅଛି ବୁଲିବା ପାଇଁ ଏଠି ଆସ ଗୋଟେ ଥର ଆସ କହିଲେ କଣ ହବ ଆସ ବୁଲିକି ଯିବ ଭଲ ଲାଗିବ। ଗୋଟେ ଶିବ ଯୋଉ ଆମର ଗୁପ୍ତେସ୍ଵର।
ନିହାତି ଯିମି ଆଉ ଆଜ୍ଞା।
ହଁ ନା ଠାକୁର ମନ୍ଦିର ଦେଖିବା କଥା ଆସକି ତାପରେ ସିଧେସ୍ଵର ଅଛି ହୁଁ ଏଇଠି ତାପରେ ଶ୍ରୀ କ୍ଷେତ୍ର ଅଛି ଗୋ ତେଶ୍ଵର ମନ୍ଦିର ଗୋଟେ ତ ଅଛି। ତାପ ତମର ଯୋଉ ଜଳପ୍ରପାତ
ହଁ ହଁ ହୁଁ ହୁଁ ଡୁଡୁମା ଜଳପ୍ରପାତ ହୁଁ ସେ ଗୋଟେ ଭଲ ଭଲ ଜାଗା ଗୋଟେ ଦେଖିବାର ଅଛି ଆଉ।
ହଁ ଆହୁରି ଦେଓମାଳି, ଦେଓମାଳି ତ କୋରାପୁଟ ର ଫେମସ ଓଁ ହ। କୋରାପ
ସବୁ ତ ଗୋଟେ ସବୁ ଜିନିଷ ଗୁଡାକ କୋରାପୁଟର ପୁଟ ର ବହୁତ ପ୍ରସିଦ୍ଧ ଆଉ
ପ୍ରକୃତିରେ ଭରପୁ ଆଉ ହୁଁ
ଯା ହଉ ସେଟେ ବଣ୍ଡା ବଣ୍ଡା ଆଦିବାସୀ ମାନଙ୍କ ସହ ଭ ଭେଟିଛନ୍ତି ନା ଭେଟିନାହାନ୍ତି
ହୁଁ ସେଠି କଥାବାର୍ତ୍ତା ହେଇଛୁ ଭଣ୍ଡା ଭଣ୍ଡା ଘାଟି ବୋଲି ଗୋଟେ ଅଛି ସେଇ ଘାଟିରେ ସେମାନେ ବହୁତ ରହିବେ ନା ସେମାନେ ହଁ ହ ବଣ୍ଡା ଘାଟି ଘାଟି ବୋଲି ଗାଁ ଗଡେ ଘାଟିରେ ହଁ ପାଡ଼ ବଧୁ ଅଧ ଘା
ଘାଟି ହଁ ହଁ ସେଇଠି ଆଗରୁ କିଛି ସୁବିଧା ନଥିଲା ଏବେ ସବୁ ସୁବିଧା ହେଇଗଲାଣି ନ କି
ବହୁତ ସୁବିଧା ହେଇଗଲାଣି କମ୍ୟୁନିକେସନ ସୁବିଧା ହେଇକି ସବୁ ସୁବିଧା ହେଇଗଲା ଯାତାୟାତ ସବୁ ସୁବିଧା ହେଲା ନା
ଯାହା ହଉ ହୁଁ ସର ବହୁତ ଡେଭଲପ୍ କଲେଣି ସେଇ ଏରିଆ ଗୁଡା ହଁ
ହଁ ଆଗେ ନ ଥିଲା ଯୋଉ ଯିବା ଆସିବା ପାଇଁ ଟିକେ ଅସୁବିଧା ହେଇ ଟିକ ମୋଟର ଯିବା ପାଇଁ ନେଲା ଜଙ୍ଗଲ ଜାଗା ମିଶନ୍ତି ତା ଭାଷା ତଥାପି ଚେଞ୍ଜ ହେଇଗଲ।
ସିଏ ବି ଶିଖି ଗଲେଣି ଆମ ଓଡିଆ ନା କି?
ଆଁ ଆଁ
ହଁ ହଁ ଅଁ ମୁଁ କହିଲି ସେମାନେ ବି ଓଡିଆରେ କଥାବାର୍ତ୍ତା କରନ୍ତି?
ଓଡିଆ ହଁ କହୁଚନ୍ତି ଓଡିଆ କହୁଛନ୍ତି ତ ବୁଝିପାରିବ। କିନ୍ତୁ ଆଗେ ଯୋଉ ଲାଙ୍ଗୁଏଜ ତାଙ୍କର କହୁଥିଲେ ତମେ ବୁଝି ପାରିନଥାନ୍ତ। ହଁ। ମୁଁ କହୁଥିଲି ବୁଝ
ନା ଆମେ ଓଲଟା ତାଙ୍କ ଭାଷା ଗୁଡା ଏତେ ଶିଖ ଶିଖି ପାରିବାନି। କିନ୍ତୁ ସେମାନଙ୍କର ମାନେ ଜ୍ଞାନ ମାନେ ବହୁତ ଅନୁକରଣ ଶକ୍ କ୍ତି ବହୁତ ଅଧିକ।
ସେମାନେ ଶିଖିଯିବେ। ଜାଣିପାରିବେ ହଁ ନାଇଁ ଜାଣୁଚନ୍ତି କରୁଚନ୍ତି ବି ଠିକ୍ କି ସେମାନେ କହୁଛନ୍ତି। ହେଇଗଲେଣି ବୋଉ ତମେ ଆଉ ଜାଣିପାରିବନି ଯେ ହଁ ଏଇଠି ସବୁ ଜିନିଷ ଅଛି ଆଉ ଟିକେ ଉନ୍ନତି ହେଲେ ସତ କଥା ମାନେ ଏପଟ ଏରିଆ ପୁରା ଇଏ ହେଇଯିବ ଆଉ। ଆଉ ଟିକେ ଉନ୍ନତି ଦରକାର ଆଉ ହୁଁ।ହେଇଯାଉଛି ସେପଟ ସାଇଡ ତ ଡେଭଲପ ହେଇକି ଆଗକୁ ହେଇଗଲାଣି ହୁଁ। ଓହୋ। ଆଉ ଖାଅ ତମ ବୋଉ ରୋଷେଇ କରିସାରିଲେଣି।
ହଁ ସେ ସଖାଳୁ ଗାଧାନ୍ତି ନା ତାପରେ ଠାକୁର ପୂଜା ମୁଁ ଗା ଇକି ଠାକୁର ପୂଜା କର